ହଁ ଭଲ ଅଛ।
ହଁ ଆଜ୍ଞା ଭଲ ଅଛି। ଭଲ ଅଛନ୍ତି ଆପଣ?
କେମିତି ଅଛ ଏ କଣ କରୁଛନ୍ତି?
ଆଜ୍ଞା ମୁଁ ମେଡିକଲ ଟିକେ ଯାଇଥିଲି ଦେହ ଅସୁସ୍ଥ ଥିବା ନିମନ୍ତେ। ହଁ। ବର୍ତ୍ତମାନ ପର୍ଯ୍ୟନ୍ତ ବାହାରେ ହିଁ ଅପେକ୍ଷା କରିଛି ଆଉ ଅଳପ ସମୟ ମଧ୳ରେ ତାଙ୍କ ସହିତ ଭେଟ। କରିବି।
ଆଛା ଆମ ଆମ ଘର ଆଡେ ଆସ। ସୁୁ ନାହାନ୍ତି।
ଆଜ୍ଞା ବର୍ଷା ଟିକେ ବଢୁଛି ନହେନେ ମୁଁ ଆସିଥାନ୍ତି।
ଆମ ଘର ତ ବହୁତ ପାଖ ମେଡିକାଲ ଯୋଉ
ଆଜ୍ଞା ଆଜ୍ଞା ହଁ ଆସନ୍ତି ଯେ ମୋର ଟିକେ ବ୍ୟସ୍ତତା ବହୁଳ ଜୀବନରେ ବର୍ତ୍ତମାନ ଆସିପାରନି। ନିଶ୍ଚିତ କେବେ ମଧ୍ୟ ଆସି ପାରିବେ ଆସିବେ?
ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଚିକିତ୍ସା ସରିଲା।
ନାଇଁ ବର୍ତ୍ତମାନ ଧାଡିରେ ଛିଡା ହେଇକି ଅଛି।
ଆଜ୍ଞା ଆଜ୍ଞା ହେଲେ କିଛି
ଇଞ୍ଜେକ୍ସନ ନେଲେ ନା ବଟିକା ଦେଲେ।
ନାଇଁ ଆଜ୍ଞା ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଡକ୍ଟରଙ୍କ ସହ ଭେଟ ହେଇନି। ହଁ
ଆଉ କେତେବେଳେ ଭେଟ ହେବେ। ସନ୍ଧ୍ୟା ହେଲେ ଭେଟ ହେବେ କି?
ଆଜ୍ଞା ସେ ନାଇଁ ଧାଡି କରିଛି। ବର୍ତ୍ତମାନ ଆଉ ଏ ମୋ ଆଗରେ ଆଉ ଚାରି ପାଞ୍ଚ ଜଣ ଅଛନ୍ତି ଆଉ। ତ ସେମାନେ ସରିଲା ପରେ ମତେ ଦେଖାହେବେ।
ଆଛା ଆପଣକୁ କଣ ହଉଛି କି ଜର।
ହଁ ଆଜ୍ଞା ସମିତିକା ଥଣ୍ଡା ଟିକେ ହେଇଚି। ତ ବହୁତ ଦିନ ବହୁତ ଦିନ ନା ଏଇ ପତ ପ୍ରଥମ ବର୍ଷା ମତେ ଦେହରେ ବାଜିଲାଡୁ ସେମିତି ଟିକେ ଜଣା ପଡୁଛି ଥଣ୍ଡା ଥଣ୍ଡା। ତ ସେଇ କାରଣରୁ ମୁଁ ଆଜି ମତେ ଆସିବାକୁ ପଡିଲା ମତେ।
ଆଛା ନିଜର ଯତ୍ନ ନେବେ ଭଲ ଭାବରେ।
ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଲେ? ଏବଂ ତାହା ସମ୍ପୂର୍ଣ୍ଣ କରିବେ? ତାହେଲେ ଯେ ବହୁତ ଭଲ ରହିବେ।
ଆଜ୍ଞା ଚେଷ୍ଟା କରୁଛି ମୁଁ। ଡକ୍ଟରଙ୍କ କଥା ମାନିବେ ଏବଂ ତାଙ୍କ ଦେଇଥିବା ତା ଯୋଉ ଔଷଧ ମୁଁ ତା ଭଲ ଭାବେ ଗ୍ରହଣ କରିବୁ।
ହଁ ଡ ଡାକ୍ତରଙ୍କୁ ଭଲ ବ୍ୟବହାର ଦେଖେଇବେ। ତାହେଲେ ଡାକ୍ତର ଖୁସ ସି ହୋଇ ଆପଣଙ୍କୁ ଭଲ ଅ ଔଷଧ ଲେଖି ଦେବେ। ଏବଂ ତାଙ୍କେ ଖୁସି ହେଲେ ଆପଣଙ୍କ ଉପରେ ତାଙ୍କ ଖୁସିର ପ୍ରଭାବ ନିଶ୍ଚିତ ଭାବରେ ପଡ଼ିବ ଏବଂ ଆପଣ ଯ ଯଥା ଶୀଘ୍ର ଭଲ ହେଇଯିବେ।
ଆଜ୍ଞ ଆଜ୍ଞା ନିଶ ଶୁନିଶ୍ଚିତ ଭାବରେ।
ହ
ଆଉ ମୁଁ ଚାହିଁବିନି ମୁଁ ନିଶ୍ଚିତ ଭାବରେ ମୋର ଆ ଯୋଉ
ଆଜ୍ଞା ଆଉ କେ କିପରି ଅଛନ୍ତି? ଚାଲି ଚାଲିକା ଆସିଛନ୍ତି ନା ଯା ଯାନରେ ଆସିଛନ୍ତି?
ମୁଁ ଯାନବାହାନ ଧରିକି ଆସିଲି। ଏ ଦ ଦୁଇ ଚକିଆ ଯାନବାହାନ ଧରିକି ଆସଛି।
କିଏ ଏକା ଆସିଛନ୍ତି ନା କାହା ସହ ଆସିଛନ୍ତି?
ନାଇଁ ଆଜ୍ଞା ଏକା ଏକା ହିଁ ଆସିଛି ଆଉ ମୋର ସହିତ କେହି ଅଛନ୍ତି ଯେ ଆସିଥାନ୍ତି କିନ୍ତୁ ଆଉ ଆମ ଯୋଉ ଛାତ୍ରାବାସରେ ଗଛରୋପଣ ନିମନ୍ତେ କିଛି ଗଛ ଆଣିଥିଲେ ଆମର ଶିକ୍ଷକ ମହାଶୟ ସେଥି ନିମତେ ତାଙ୍କେ ସେଇ ଗୁଡାକ ଗଛ ରୋପଣ କରିବା ନିମତ ରହିଗଲେ। ତାପରେ ସେମିତି ହେଇଛି ମୁଁ ଏକା ହିଁ ଆସିଛି। ଆଉ
ମୁଁ ଶୁଣିଥିଲି ମୁଁ ଶୁଣିଥିଲି ଆ ଆପଣ ନଥିଲେ କିଛି ହୁଏନି ବୋଲି? ତାହେଲେ ଗଛରୋପଣ କାର୍ଯ୍ୟକ୍ରମ କିପରି ହେଇଥିବ?
ନିହାତି ଆଜ୍ଞା ଅଛନ୍ତି ଅଛନ୍ତି ମୋ ଦ୍ଵାରା କଣ ହଉଛି କି? ହ ମୁଁ ତ ମାତ୍ର ଗୋଟିଏ
ହ
ସେଇ ଛାତ୍ରଟିଏ ତ ସେମାନେ ଅଛନ୍ତି ବହୁତ ପିଲା ଅଛନ୍ତି ତ ସାଙ୍ଗେ ମିଶି
ପାରିଲୁ ଆ ଯୋଉ ଉ ହୁଁ ଆପଣଙ୍କର ଉପରିସ୍ତ ଭାଇ ଭଉଣୀ ମାନେ ଅଛନ୍ତି? ଭାଇ ଭୋ ଭାଇ ଅଛନ୍ତି।
ଭାଇମାନେ ଅଛନ୍ତି କିନ୍ତୁ ଆଉ ଯିଏ କାମ କରିବ କରିପାରିଥାନ୍ତା ତାଙ୍କେ ନାହାନ୍ତି କେହି ବି ନାହାନ୍ତି। ଆଉ ଆ ଖାଲି ଆଉ ବାକି ଆମ ଫାଷ୍ଟ ଆମ ପ୍ରଥମ ବର୍ଷର ଛତ୍ର ମାନେ ଅଛନ୍ତି ଖାଲି। ଆଉ ତାଙ୍କେ ଯେତିକି କରିବେ କରିବେ ଆଉ କରିଥାନ୍ତେ କିନ୍ତୁ ବର୍ଷା ତ ହବ ଲାଗିଲା ଆଉ କଣ
ଆଜ୍ଞା।
ଆଜ୍ଞା ହେଲେ ଆପଣ ଯେମିତି କହୁଥିଲେ ଏ ଗଛ ଲଗେଇବା ନିମନ୍ତେ ତ ଆମେ ମଧ୍ୟ ଆମ ତରଫରୁ ଆମେ ଚେଷ୍ଟା କରୁଛୁ ଆମ ଛାତ୍ର ବାସରେ ଆଉ ବିଦ୍ୟାଳୟରେ ଗଛ ରୋପଣ କରିବା ନିମନ୍ତେ ଚେଷ୍ଟିତ ଆମର ମଧ୍ୟ।
ଯାହା ହଉ ଯାହା ହଉ ମୋ କଥାକୁ ରଖ ଖ୍ୟା କରି ଆପଣ ଅ ବୃକ୍ଷରୋପଣ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ଆମର ପ ଯା ଗଣ ଗଣନା ଠିକ ଭାବରେ ସନ୍ତୁଳିତ ଏବଂ ହଁ ତାହାର ବ୍ୟବସ୍ଥା ଆହୁରି ସୁଦୃଢ ହବ।
ନିହାତି ଆଜ୍ଞା ନିହାତି ନିହାତି ବହୁତ ଭଲ କଥା କହିଲେ ଆପଣ ମଧ୍ୟ। ତ ଆମେ ମଧ୍ୟ ଆପଣ ଯେମିତି ଆପଣ ମତେ କହିଲେ ମୁଁ ଆ ଆମେ ମତେ ଯେମତି ହଷ୍ଟେଲରେ ଯେମିତି ଗଛ ଲଗଉଚୁ ସେମିତି ମଧ୍ୟ ଆପଣ ଆଉ ଅନ୍ୟ ଲୋକମାନଙ୍କୁ କୁହନ୍ତୁ। ନିହାତି ଆମର ଯୋ ବୃକ୍ଷରୋପଣ କରିବାର ଏଇ ସମୟରେ ଅଧିକ ଯେମିତି ବଢିପାରିବ। ଗାଁ ଗହଳି ରେ ହଉ କି ଆମ ସାହି ଓଡିଶା ରେ ହଉ ଯ ସମାଜ ରେ ହଉ ଲୋକମାନଙ୍କୁ ଟିକେ ସଚେତନ କଲେ, ଗଛ ରୋପଣ କରିବା ରେ ମଧ୍ୟ ଦେଲେ ସେମାନେ ନିଶ୍ଚୟ ଲଗେଇ ପାରିବେ। ଆଉ ଗଛ ଭଲ ହୁଏ। ତ ଆପଣ ନିହାତି କୁହନ୍ତୁ।
ଆଜ୍ଞା। ମୁଁ ତ ନିଜେ ତ ଭାବୁଥାଏ ସମସ୍ତଙ୍କୁ ସଚେତନ କରାଇବି ଏବଂ ନିଜ ମଧ୍ୟ ବୃକ୍ଷରୋପଣ କରିବି ଆଉ ଏ ଏଇଟା ଏଇଟା ହିଁ ସୁବର୍ଣ୍ଣ ସୁଯୋଗ। ଆଉ କାରଣ ଅନ୍ୟ ସମୟରେ ଲଗେଇଲେ ଏ ପାଣି ଦେବା ର ଅସୁବିଧା ରହିଥାଏ। ଏଟା ହଉଚି ଉପଯୁକ୍ତ ସମୟ। ଯାହା ବୃକ୍ଷରୋପଣ କରିବାର ଏକ ଉତ୍କୃଷ୍ଟ ସମୟ।
ଆଜ୍ଞା ଆଜ୍ଞା ଏଇ ସମୟ ତ ବହୁତ ସୁନ୍ଦର ସମୟ ଟା। କାହିଁକି ନା ଆପଣ ଯେମିତି କହୁଥିଲେ ଇଏ ଏଇ ସମୟରେ ଗଛରୋପଣ କଲେ ଆମକୁ ପାଣି ଦବାକୁ ପଡିିବନି। ଠିକ ଅଛି ଆଜ୍ଞା ଆପଣ ବହୁତ କଲେ ଆଉ ଆମେ ମଧ୍ୟ ଅଧିକ ବର୍ଷା ହେଲେ ତ ଅସୁବିଧା। କିନ୍ତୁ ଅଳ୍ପ ଅଳ୍ପ ବର୍ଷା ହେଲେ ଆମ ଆମେ ଆଉ କୌଣସି ଭାବରେ ତାହା ଯତ୍ନ ନେବାକୁ ପଡିବନି। ଥରେ ଲଗେଇଦେଲେ ତ ତାକୁ ଖାଲି ବାଡ ବାନ୍ଧି ଦେଲେ ହେଇଗଲା। ତ ବାହାର ପଶୁ ପକ୍ଷୀ କୀତ ପତଙ୍ଗ ଠାରୁ ଟିକେ ରକ୍ଷା କରିଦେଲେ ସିଏ ଆପେ ଆପେ ନିଜ ଇଚ୍ଛାରେ ବଢି ପାରିବ।
ଆଜ୍ଞା।
ହଁ ଆଉ ଆମେ ମଧ୍ୟ ଯାହା ମଧ୍ୟ ଲଗେଇବା ତ ହୁଁ ହୁଁ ଟିକେ ବାଡ କରିଦେଲେ ଆଉ ବାହାର ଯୋଉ ପଶୁ ମାନ ଠାରୁ ରକ୍ଷା କଲେ ତା ନିଶ୍ଚୟ ଆଉ ଶୀଘ୍ର ଶୀଘ୍ର ବଢି ପାରିବ ଆଜ୍ଞା। ଆଉ
ଆଜ୍ଞା।
ଖରା ମାସରେ ହେଇଥିଲେ ସିନା ଆମର କେତେ ପ୍ରକାର ଅସୁବିଧା ହେଇଥାନ୍ତା। ବର୍ତ୍ତମାନ ତ ବହୁତ ଭଲ ଭାବରେ ବର୍ଷା ହଉଚି। ଆଉ ସବୁଦିନ ଟିକେ ଟିକେ ହେଇକି ବର୍ଷା ହଉଚି। ତ ଭଲ ହଉଚି କି ଆଉ ଗଛ ନିମନ୍ତେ ମଧ୍ୟେ ତାହା ବହୁତ ଗୁଡେ ଉପଦାୟକ ହେଇ ହଉଚି ।
ଆପଣ ଆପଣଙ୍କ ଅ ପରିସରରେ କେଉଁ କେଉଁ ପ୍ରକାରର ଗଛ ଅଛି ଆପଣ ଜାଣିଛନ୍ତି କି?
ଆଜ୍ଞା ନିହାତି ନିହାତି ଆପଣଙ୍କ ଆପଣ ଯେମିତି କହୁଛନ୍ତି ଆମ ଆମ ଚତୁର ପାର୍ଶ୍ୱ ରେ ଆମର ଯୋଉ ଆମ ବାଡିରେ ଯୋଉ ସବୁଠାରେ ସେମତି ଯେମିତି କିି ଆପଣ ଜାଣିଥିବେ ଅଁଳା ଗଛ, ଅଁଳା ଗଛ ତ ବହୁତ ଗୋଟେ ଉପ ଉପକାରିତା ଆମ ଶରୀର ପାଇଁ ହଉ ଆମର ଆ ପ୍ରତ୍ୟେକ ଜିନିଷ ତାହାର ଔଷଧ ଗୁଣ ମଧ୍ୟ ଅଛି। ଆଉ ଆଉ ଖାଇବା ନିମନ୍ତେ ମଧ୍ୟ ତାହା ଉପଯୋଗୀ। ଅଁଳା ଯେମିତି ହେଲା। ଆଉ ପଣସ ଗଛ ବି ଆଜ୍ଞା ପଣସ ଗଛକୁ ଆମେ ଯେପରି ଆମେ ତରକାରୀ ମଧ୍ୟ କରିପାରିବା। ପୁଣି ଉଁ ଡାଲିରେ ପକେଇ ମଧ୍ୟ ଖାଇ ପାରିବା। ପୁଣି ତାହା ଭାଜିକିରି ମଧ୍ୟ ନିଜ ଆ ମନ ପସନ୍ଦର ଭାବରେ ଖାଇପାରିବା। ସବୁ ପ୍ରକାର ଯେମିତି ହୋଇଥାଏ। ଆଉ ଆମ୍ବ ମଧ୍ୟ ଲଗା ହେଇଛି ଆଜ୍ଞା, ଆମ୍ବ ମଧ୍ୟ ଆମ ଗଛ ମଧ୍ୟ ଲଗା ହେଇଛି, ପୁଣି କଦମ ଗଛ ମଧ୍ୟ ଲଗା ହେେଇଛି ଆଜ୍ଞା। ଆଉ ଅନେକ ପ୍ରକାର ଗଛ ଗୁଡାକ ଅଛି ସେଗୁଡାକ ସବୁ ଲଗା ହେଇଛି ଆଜ୍ଞା।
ଆଚ୍ଛା ଆଚ୍ଛା ଆଉ ଫୁଲ ଗଛ କେଉଁ କେଉଁ ଫୁଲ ଗଛ ଲାଗିଛି?
ଫୁଲ ଗଛ ଆଜ୍ଞା, ଆଁ ଆଁ ଗୋଲାପ ଫୁଲ ତାପରେ ଆଉ ମନ୍ଦାର ଫୁଲ, ଟଗର ଫୁଲ, ଗେଣ୍ଡୁ ଫୁଲ ଆଉ ଉ ଉ କାଗଜ ଫୁଲ, ଚାଇନା ରୋଜ ଇତ୍ୟାଦି ଆଜ୍ଞା, ମୁଁ କହିପାରିବିନି ନା ଯେମିତି ଆପଣ ଆ ବାହାରେ ଦେଖୁଥିବେ? ସବୁ ପ୍ରକାର ସୁନ୍ଦର ସୁନ୍ଦର ଫୁଲ ଯାକ ଆମ ବାଡିରେ ଅଛି ଆଜ୍ଞା, ସବୁ ପ୍ରକାର
ଆଛା
ଆଜ୍ଞା ଆଜ୍ଞା
ଆଉ ଔଷଧୀୟ ଗଛ କିଛି ଅଛି କି?
ଆଜ୍ଞା, ଔଷଧ ଗଛ ବେଲ ଗଛ ଗୋଟେ ଅଛି ଆଜ୍ଞା, ଆଉ ତୁଳସୀ ଗଛ ପୁଣି ଅଁଳା ଗଛ ତ ମୁଁ କହିଲି, ଆଉ ଗୋଟିଏ ଆଉ ନିମ୍ବ ପତ୍ର ମଧ୍ୟ ନିମ୍ବ ଗଛ ମଧ୍ୟ ଅଛି ଆଜ୍ଞା ନିମ୍ବ ଗଛରେ ତ ଆପଣ ତାର ଅ ଯେତେ ଗୁଣ ଗାଇଲେ ମଧ୍ୟ ତାହା କମ ପଡିଥାଏ, କାହିଁକିନା ବହୁତ ତାହା ଆମର ଔଷଧ ଗୁଣ ରେ ଭୟ ଭରପୁର ହେଇଥାଏ। ହଁ କି ନାଇଁ ଆଜ୍ଞା।
ଆଜ୍ଞା ଆଜ୍ଞା।
ହଁ ତ ଅ
ଡିଜାଇନ୍ ଗଛ କଣ ରହିଛି କି?
ଆଜ୍ଞା ଆ
ଯେମିତି କିି ପରିବେଶକୁୁ ସୁନ୍ଦର ଦେଖାଯିବ। ସେଇଭଳି କିଛି ଇ ଭଳି କିଛି ବୃକ୍ଷ ରହିଛି ଯେ
ଆଜ୍ଞା ଆପଣ ଯୋଉ ଯୋଉଟା କହିଲେ ମୁଁ ଗ୍ରହଣ କରିପାରୁଛି, ସେଇ ଗଛ ହଉଛି କଣ୍ଟା ଜାତୀୟ ଗଛ କିନ୍ତୁ ଆମ ଆମେ ବାଡ ସଝେଇବା ପାଇଁ ମଧ୍ୟ ଆଉ ଯୋଉ ରାସ୍ତା ଘରକୁ ଯିବା ନିମନ୍ତେ ଶୋଷା ଆଖ ପାଖ ଯୋଉ ଛୋଟ ରାସ୍ତା ଛାଡା ହେଇଛି ସେଇ ସାଇଡ ମାନେ ଏପଟେ ସେପଟେ କରି ଲଗାହେଇଛି ଆଜ୍ଞା, ବହୁତ ସୁନ୍ଦର ଦେଖାଯାଏ ସେଇଟା। ଆଉ ଅଧିକ ବଢିଲେ ତାହାକୁ କଟା ଯାଇ ପୁଣି ସମାନ ଭାବରେ ବାଡ ହିସାବରେ ତାକୁ ବାନ୍ଧି ବାନ୍ଧିକି ରଖାଯାଉଛି, ଆଜ୍ଞା। ତ ସେଇଟା ମଧ୍ୟ ଗୋଟେ ମାନେ ଗୋଟେ ସଜା ସଜାସଜାରେ ଗଛ ଅଛି। ଆଉ ଆଲୋଭେରା ଗଛ ମଧ୍ୟ ଅଛି ଆଜ୍ଞା, ଆଉ ମୁଁ ତ କହିଲି ଗେଣ୍ଡୁ ଫୁଲ, ଟଗର ଫୁଲ ଆଉ ଏଇଗୁଡାକ ହଉଛି ଆମର ଘରକୁ ସଜେଇବାର ବହୁତ ଅ ମହତ୍ବ ରଖୁଛି। ଏଗୁଡାକ ଦ୍ଵାରା ଆମ ଘର ଟା ବହୁତ ସୁନ୍ଦର ଲାଗୁଚି, ଆଜ୍ଞା। ଆଜ୍ଞା, ଆପଣ ଆପଣ ମାନେ ସବୁ? କେମତି କୋଉ କୋଉ ଗଛ ରଖିଛନ୍ତି ଆଉ ତାର କେମିତି ବ୍ୟବହାର କରୁଛନ୍ତି? ଆଉ ଲୋକଙ୍କୁ କିପରି ଆପଣ? ଆଉ ମାର୍ଗ ଦର୍ଶନ ଦଉଛନ୍ତି ଯେ- ଆପଣ ଗଛ ଲଗାନ୍ତୁ ଆଉ ର ଗଛର ଉପକାରତା କିପରି କହୁଛନ୍ତି ଆପଣ?
ପ୍ରଥମେତଃ ଆମେ ଜଙ୍ଗଲରୁୁ ଆରମ୍ଭ କରିବା। ଜଙ୍ଗଲ ଯେତେବେ ଆମେ ଜଙ୍ଗଲକୁ ଯିବା ଯଦି ଆମେ କେବଳ ଶୁଖିଲା କାଠକୁ ସଂଗ୍ରହ କରିବା ଯଦି କୌଣସି ଏକ ଗଛକୁ ହାଣିବା। ତେବେ ତା ତା ପ୍ରତି ବଦଳରେ ଆମେ। ଗୋଟେ କିମ୍ବା ତା ତା ଠୁ ଅଧିକ ସେଇ ଗଛ ପାଇଁ। ଆମେ ଗ ବୃକ୍ଷ‌ ରୋପଣ କଲେ ବହୁତ ଭଲ ହବ।
ଆଜ୍ଞା ଆଜ୍ଞା।
ହଁ ଆଉ। ଓ ଦେଖିବାକୁ ଗଲେ ଆମ ଘର ବାଡିରେ ତ। ତୁଳସୀ ଗଛ ରହିଛି ଯାହା ଆମ ଘରକୁ ବହୁତ। ଅ ଏ ଅ ଶୁଦ୍ଧ ଏବଂ। ପବିତ୍ର ମନ ଆଉ ଅ ଭାବନା ସୃଷ୍ଟି କରେ ଏବ୍